କ ହ୍ୟାଲୋ
ହଁ କଣ କରୁଛୁ?
ହୁଁ ଖାଉଛି ଏଇଠି।
କଣ ଖାଉଛୁ?
ମ ବିସ୍କୁଟ ଆଉ
ହଁଆ
ହୁଁ।
ରୋଷେଇ କରିସାରିଲୁଣି?
ନଁ ଏ ବା ରୋଷେଇ ହେଇନି ହବ ଆଉ।
କଣ କଣ ରୋଷେଇ କରିବ?
ରୋଷେଇ ଅଜି କଣ ହବ, ଆଜି ଶୁକ୍ରବାର ପାାଇଁସ ଫାଇଁସ ହବ ଆଉ।
ହଁ କଣ ଆଇଷ ରୋଷେଇ ହବ?
ଚିକେନ୍ ହବ ବୋଧେ।
ଚିକେନ ତତେ ବନେଇ ଆସେ?
ହଁ।
ଭଲ ସେ ବନାଉ?
ଭଲ ସେ ବନାଏ ନା, କ ତୁ ଖାଇଲେ କହିବୁ ନା ଆଉ ମୁଁ କେମିତି କହିପାରିବି କି ମୁଁ ଭଲ ବନାଏ ବୋଲି।
ହ ଚିକେନ କେମିତି ବନା ହୁଏ କହିଲୁ, ମୁଁ ଚିକେନ ବନେଇବା ଶିଖିନି।
ଚିକେନ ବନା ହେବ
ପିଆଜ ଟା ଫାଷ୍ଟେ ଅଁ ଭଲସେ ସେ କାଟିବୁ ପୁରା ସରୁସରୁ କିରି।
ହଁ ତାପରେ
ଫାଷ୍ଟରେ ତେଲ ପକେଇବୁ, ତାପରେ ଗୋଟା ମସଲା ଯୋଉ ଆମର। ଥାଏ ସବୁ ଯୋଉ, ଡାଲଚିନି, ଗୁଜୁରାତି। ତାକୁ ସବୁ ପକେଇବୁ ହୁଁ।
ଆଉ କଣ ଡାଇ ଡାଇରେକ୍ଟ ପଡିବ ନା, ସେମିତି ଛେଚା ହେଇକି ପଡେ ଗୋଟା ମସଲା।
ନାଇଁ ଡାଇରେକ୍ଟ ପକେଇଦଉ।
ହଁ ତା ପରେ।
ଡାଇରେକ୍ଟ ପକେଇବୁ ତାପରେ ପିଆଜ ପୁରା ରୁନଚୁନ୍ କାଟିଥିବୁ ପିଆଜ ପୁରା ସିମ୍ ରେ। ମାନେ କମ ଜାଳରେ ହବ କମ୍ ନିଆଁରେ ତାକୁ ପକେଇବୁ ପିଆଜ କୁ। ହେଲା ପିଆଜ ପୁରା ଭଲସେ ଭାଜି ହେଲା ପରେ ତାପରେ ଲଙ୍କାଗୁଣ୍ଡ ଦବୁ।
ହଁ।
ଲଙ୍କା ଅଣ୍ଡା ଦବୁ, ତାପରେ ଅଦା ରସୁଣ ପେଷ୍ଟ ବାଟିଥିବୁ।
ହଁ।
ତାପରେ
ସାଡକୁ ଯାଅ ର ବେ ମ। ତଣ୍ଟିରେ ଲାଖୁଛି ହ୍ୟାଲୋ।
ହଁ ତାପରେ।
ତାପରେ ଅଦା ରସୁଣ ପେଷ୍ଟ କରିଥିବୁ ହେଲା।
ହଁ।
ଅଦା ରସୁଣ ପେଷ୍ଟ୍ କରିଥିବୁ ତାକୁ ଦେଇଦେବୁ ଚିକେନ ମସଲା ପକେଇବୁ।
ହଁ।
ଆଉ ଗରମ ମସଲା ଟିକେ ପକେଇବୁ ତାକୁ କଷିବୁ ଟିକେ।
ହଁ ହଁ କେତେ ସମୟ କଷା ହବ।
ବହୁତ ସମୟ ଟିକେ କଷିବୁ ଦଶ ପନ୍ଦର ମିନିଟ୍ ଟିକେ କଷିବୁ କଷିଲେ ତା ଟେଷ୍ଟ ଟା ଆସିବ। ତାପରେ ତେଲ ଯେମିତି ଟିକେ ଉପରକୁ ନାଲି ନାଲିି ହେଇ ଦେଖାଯିବ ତେଲ ଟା।
ହଁ।
ତାପରେ ଚିକେନ ଟାକୁ ପକେଇବୁ ସେଥିରେ ଆଉ।
ତା
ହେଲା ହୁଁ ଚିକେନ କୁ ବହୁତ ସମୟ କଷିବୁ ସବୁ କଷିଲା ପରେ ଆଳୁକୁ ତ ଭାଜିକି ରଖିଥିବୁ ନା।
ହଁ।
ହୁଁ ଚିକେନ କଷିସାଇଲା ପରେ ସେ ସେଥିରେ ଲୁଣ ହଳଦି ପକେଇ ଦବୁ। ଲୁଣ ହଳଦୀ ପକେଇଦବୁ ତାପରେ ଆଳୁ ପକେଇକି ପାଣି ଦେଇଦବୁ। ହେଇଗଲା ଚିକେନ କଷା ଆଉ କଣ ଆଳୁ ଯଦି ପକେଇବୁ ପକେଇବୁ ନ ପକେଇଲେ ବି ଚଳିବ ଖାଲି ଏମିତି କଷା ଖାଇବୁ ନହେଲେ ତର। ତରକାରୀ ଟିକେ ଯଦି ଖାଇବୁ ଆଳୁ ପକେଇବୁ ଆଉ।
ପାଣି ଦେଲା ପରେ କେତେ ସମୟ
ପା। ହଁ ଚିକେନ ଜଲଦି ହବ ବା ପନ୍ଦର କୋଡିଏ ମିନିଟ୍ ମାନେ ଫୁଟେଇବୁ ଟିକେ। କଷା ଟା ଟିକେ ବହୁତ ସମୟ ଲଗେଇବୁ ଆଉ କଷିଲେ ସେ ସିଝିଯିବ ତା ଭିତରେ।
ହଁ ଭାତ ଭାତର ହଁ।
ହଲୋ ଲାଷ୍ଟ୍ କୁ କଣ କରିବୁ କାଠ ମସଲା ଆଉ ଗୁଜୁରାତି ଟିକେ ଛେଚି ଛେଚି ଦେଇିଥିବୁ ଲାଷ୍ଟ କୁ ଟିକେ ଖାଲି ଉପରେ ପକେଇ ଦବୁ।
ଓହୋ ଆଉ ବଢିଆ ରୋଷେଇ ଜାଣିଛୁ ଆଉ। ଖାଲି ଭାତ ଚିକେନ ବନେଇବୁ ନା ଆଉ କଣ?
ହ ନାଇଁ ଆଜି ଭାତ ଚିକେନ କଣ ସାଲାଡ଼ ଫାଲାଡ଼ ହବ ଆଇଁଷରେ ଆଉ କଣ ଆଇଟମ୍ ଭଲ ଲାଗିବ କି।
ହଁ ଆଉ ଡାଲି ହବନି?
ଡାଲି ହଁ ହବ ହବ ବୋଧେ।
ଓହୋ।
ହୁଁ ଉଁ।
ହଉ ରୋଷେଇ ଷ୍ଟାର୍ଟ ହବ କେତେବେଳେ?
ରୋଷେଇ ଏବେ ଷ୍ଟାଟ ହବ ଆଉ ଆଉ ଟିକେ ପରେ ଷ୍ଟାଟ କରିବି।
ହଁ।
ଆଉ ତୁ କଅଁ ଖାଇଚୁ?
ହଁ ମିକ୍ତରତକାରୀ ଖାଇଛି ଆଉ।
ଉୁଁ ହୁଁ।
ଇଟିଲି ତରକାରୀ ଖାଇଚି ଆଉ
ଆଉ ଏମିତି ସବୁ ଆଉ ମୁଁ ଥରେ ମାର୍କେଟ ଯାଇଥାନ୍ତି ବୁଝିଲୁ। ତୁ ଟିକେ ଯିବୁ କି ମୋ ସହିତ?
ହଁ କଣ କିଣା କିିଣି ହବ?
ହଁ ଟିକେ ମାର୍କେଟ୍ ଯାଇଥାନ୍ତି ଷ୍ଟେସନାରୀ କିଣିବା ପାଇଁ ତୋର କିଏ ସାଙ୍ଗ ଫାଙ୍ଗ ଦୋକାନ ଅଛନ୍ତି କି? ଚିହ୍ନା?
ହଁ -ହଁ। କଣ କଣ କିଣିବୁ ଷ୍ଟେସନାରୀ ଦୋକାନରୁ?
ଏଇ ସବୁ ଷ୍ଟେସନାରୀ ଜିନିଷ ସବୁ ଆଉ ଆଗକୁ ଆମ ଦେଇ ବାହାଘର ଅଛି ତ। ସେଇଥିପାଇଁ କିଣିବାର ଥିଲା।
କଣ ସବୁ କିଣିବାର ଥିଲା?
ଏ ଏଇ ଯଉ ସବୁ ନିଅନ୍ତିନି ଝିଅ ମାନେ ଟ୍ରଙ୍କ୍ ରେ କଣ ବ୍ୟାଣ୍ଡେ, କ୍ଲିପି, ଉଁ- ଟିକିଲି, ଚୁଡି, ନେଲପଲିସ୍, ଅଳତା ଏଇରା ସବୁ ଆଣିବାକୁ ପଡିବ ତାପରେ ବହୁତ୍ ଏଇନା ମାର୍କେଟିଂ ବହୁତ୍ ଅଛି କରିବାର।
ହଁ ଆଉ କଣ କିଣା କିିଣି ହଵ ଦେଇ ବାହାଘରକୁ?
ଆଉ ସବୁ ତୋର କିଏ ସୁନା ଦୋକାନରେ ଚିହ୍ନା ଅଛନ୍ତି ତୋର ଯଦି କିଏ ଚିହ୍ନାଥିବେ ତାଙ୍କର ତୋରି ଥ୍ରୋ ରୁ ଯିବି ତାଙ୍କ ପାଖକୁ।
ମୋର ସୁନା ଦୋକାନ ଚିହ୍ନା ଅଛନ୍ତି।
ହୁଁ ଆଉ ତାଙ୍କ ସହିତ ଟିକେ କଥା କହିବୁ ଡିସକାଉଣ୍ଟ୍ ରେ ଟିକେ ଦେବେ।
କଣ ବନା ହବ ସୁନାର?
ବନା ହବନି କଣ ଏବେ ତ ସୁନା କିଣି ହଉନି ଖାଲି ଗୋଟେ ସେମିତି ଆଉ ଝିଅ ବାହାଘର ଆଉ ଯେମିତି ହେଲେ ତ ସୁନା ଦବାକୁ ପଡିବ।
ହଁ ସୁନା ତ ଏବେ ବହୁତୁ ରେଟ୍ ଅଛି।
ହୁଁ। ଆଉ ଏମିତି ବାହାଘରରେ କହନି କହନି ବହୁତୁ ଏଇନା ଝାମେଲା। କେତେ ଜିନିଷ ମତେ ଦାୟିତ୍ଵ ଦିଆହେଇଚି କହନି। ଟେସ୍ନାରି ମୋ ଦାୟିତ୍ୱ ହଁ ଷ୍ଟେସନାରୀ ବି ମୋ ଦାୟିତ୍ୱ। ଓ ଲୁଗାପଟା ବି ସବୁ କିଣାହବ ସେ ସବୁ ମତେ ଦାୟିତ୍ୱ ଦିଆ ହେଇଚି।
ହଁ।
ଉଁ-ଆଉ ରୋଷେଇ ଦାୟିତ୍ଵ ଟା ମୁଁ ନେଇନି ଆ- ହେ ସେ ପୁଅ ପିଲା ତାଙ୍କର ନେବେ। ହୁଁ ସେ ଟ୍ରଙ୍କ୍ ସଜଡା ହବ ସେ ଦାୟି ତ୍ବ ମୁଁ ନେଇଚି। ହୁଁ।
ଆଉ ସୁନାର କଣ କଣ କିଣା ହବ?
ସୁନାର ସବୁ ଏଇ ଯଉ କଣ ବା ସେଇଟା ମୁଦି କିଣା ହବ ସୁନା ମୁଦି କାନର ଆଉ ସିନ୍ଥି
ହଁ।
ହୁଁ ଆଉ ବେକରେ ଯଉ ଲଗାନ୍ତି ବି ସେଇଟା ଚୁଡ଼ି ହୁଁ ଟିକେ ରୂପାର ବି କିଣା ହବ ପାଉଁଜି ହେରା ସବୁ।
ହଁ ଆଉ କଣ କିଣା କିିଣି ହବ ଦେଇ ବାହାଘର ପାଇଁ?
ଉଁ ଏଇ ବାହାର ପାଇଁ ଆଉ କେତେ ଜିନିଷ ତ କିଣା ହବ ସବୁ ଲିଷ୍ଟି ହେଇଛି ଲିଷ୍ଟି କି ଦେଖିକି ସବୁ ଆଣିବାକୁ ପଡିବ ଆଉ।
ହଁ।
ହୁଁ।
ଆଉ?
ଆଉ ତୋର ସବୁ ଭଲ?
ଆଉ କଣ?
ମୁଁ କହିଲି ତୋର ସବୁ ଭଲ?
ହଁ ଆଉ ଷ୍ଟେସନାରୀ କିଛି କିଣା କିିଣି ଅଛି ଆଉ କଣ ଅଛି?
ଆଉ ସବୁ ଅଛି ବା ଏଇ କିଣା କିିଣି ସବୁ ବହୁତ ମୁଁ ତତେ ଫୋନ୍ କରିବି ଆଉ ଆଗକୁ ଫୋନ୍ କରିବି କଣ କଣ ଦରକାର ଟିକେ ହେଲ୍ପ
ହଁ ହଁ ମତେ ଜଣେଇବୁ ଆଉ?
ହୁଁ ତତେ ଜଣେଇବି ତୋର ସେଇ ଯଉ ସାଙ୍ଗ ଦୋକାନ ଶିବ ଅଛି ତା ଦୋକାନରୁୁ ଟି ଟି ଫ୍ରୁଟସ ଆଣିଆ ହେଲା ମ୍ୟାରେଜ ପାଇଁ ଫ୍ରୁଟସ ଦରକା ଫ୍ରୁଟସ ଆଉ ଚକୋଲେଟ ଫକଲେଟ ବଗେରା ଦରକାରେ ବହୁତ।
ହଁ।
ହୁଁ ତାରି ଦୋକାନରୁୁ ହୋଲସେଲିଂ ରେଟ୍ ରେ ନେଇ ଆସିବା ଆଉ।
ହଁ ହଁ ଠିକ୍ ଅଛି।
ଚିହ୍ନା ଅଛି ନା ତାକୁ ଟିକେ କହି ବୁ କହିବୁ କଣ ସିଏ ଟିକେ ହୋଲସେଲିଂ ରେଟ୍ ରେ ଦବ?
ହଁ ଆଉ କଣ ଆଇସିକ୍ରିମ୍ ରେ କିଛି ଅଛି କି ଯିବାର?
ହଁ ସେଇଟା ତ ଖାଇବା ବାଲା ଖାଇବାରେ ଦରକାରେ ହେଇଟା ସେମାନେ ସବୁ ଦାୟି ତ୍ବ ନେଇଛନ୍ତି ସେ ଦାୟିତ୍ୱ ମୋର ନୁହଁ।
ଘରୁ ପାଇଁ ଯୋଉ ବାହାଘରେ ଯୋଉ ସବୁ ଗେଷ୍ଟ ମାନେ ଆସିବେ ବର ଫ୍ୟାମିଲି ପାଇଁ? ତୋର କଣ କିଛି ଆଇସ୍କ୍ରିମ ରେ କିଣିବାର ଅଛି କି?
ଆଇସ୍କ୍ରିମ ରହ ଦେଖିବା ଯଦି ତୋର କିଛି କିଏ ଚିହ୍ନା ଥିବେ ପଠେଇଦବୁ ଆଇସ୍କ୍ରିମ ଟା।
ଆଇସ୍କ୍ରିମ ତାପରେ ମିଠା ଏସବୁ।
ତୋ ମିଠା ଦୋକାନ ବି ଚିହ୍ନା ଅଛନ୍ତି?
ହଁ।
ଉଁ ହୁଁ।
ଆଉ ମାଛ ମୁଁ କହିଦେବି ନହେଲେ ଆମ ଘରେ ଆଉ ଯୋଉ ମାଛ ପା ଛ ଦୋକାନୀ ଯୋଉ ଆମର ଆସିବ ବାହାଘରକୁ ରସ
ହଁ ମାଛ ଚିକେନ ହେଇକି ଯାହା ହଁ କହିବୁ ଆଉ?
ହୁଁ ଆଉ ତୋର କଉ ଦୋକନ କି?
ତୋର ପସନାଲ୍ ତୁ କୋଉ ଦୋକାନ କରିଛୁ?
ମୋର ଦୋକାନ ନାହିଁ ମୁଁ ଏମିତି ଜବ୍ କରୁଛି ଆଉ।
ଓହୋ।
ଆ ନା
ତୁ ଗୋଟେ ଦୋକାନ କରୁନୁ ନହେଲେ?
ହଁ ଗୋଟେ ଦୋକାନ କରିବା ଆଉ ଗ୍ରୋସରୀ ଦୋକାନ ଗୋଟେ କରିବା ଆଉ। ହଁ ଗୋଟେ ବଡ ଗ୍ରୋସରୀ ଦୋକାନ ଟେ କରିବା ଆଉ।
ହୁଁ ହୁଁ।
ନା କଣ କହୁଛୁ?
ହଁ ବା ଭଲ ଗ୍ରୋସରୀ ଦୋକାନ ଟେ କର ଭଲନା ମାର୍କେଟରେ ତ ନାହିଁ ତମ ମାର୍କେଟ ଆଡେ ହେଠି ଲଗେଇଦବୁ।
ହଁ ବଡ ଗ୍ରୋସରୀ ଦୋକାନ ଗୋଟେ ବନେଇବା, ସେଥିରେ ସବୁ ଗ୍ରୋସରୀ ଆଇଟମ୍ସ ରଖିଆ। ଜିନିଷ ଗ୍ରୋସରୀ ଜିନିଷ ସବୁ ରଖିବା ଆଉ।
କଣ କଣ ସବୁ ରଖିବୁ?
ସବୁ ଏମତି ଡାଲି ଚାଉଳ ତାପରେ ସେଇଠୁ ଏମତି ଯାହା ସବୁ ଗ୍ରୋସରୀ ଦୋକାନ ସବୁ ଜିନିଷ ରୁହେ ସବୁ ଆଇଟମସ୍ ଗ୍ରୋସରୀ ଦୋକାନ ରଖିଆ ଜିନିଷ ସବୁ ଆଉ।
ହୁଁ ହଁ ଭଲ ବିଜନେସ କଲେ ଭଲ ନା।
ହଁ ଆଉ ଏମିତି ସବୁ କଥା ଆଉ। ଆଉ ତୋ ରୋଷେଇ ଷ୍ଟାର୍ଟ କରିବୁ କେତେବେଳେ, ଭାତ ଚିକେନ ବା ବନେଇଥାନ୍ତୁ।
ହୁଁ ଯିବା ଆଉ। ଆଉ ତୁ ଦୋକାନ କଲେ ଜଣେଇବୁ। ଆମେ ସେଉଠୁ ଗ୍ରୋସରୀ ଆଣିବୁ।
ହଁ।
ହୁଁ।
ଆଉ
ଅଁ ଅହ, ହଉ ଆଉ କଣ କହ?
ଏମିତି ସବୁ କଥା ଆଉ। ସେୟା କରିବି ଆଉ ଗୋଟେ ଗ୍ରୋସରୀ ଦୋକାନ ଟେ କରିବି ଆଉ।
ହୁଁ ଗ୍ରୋସରୀ ଦୋକାନରେ କଣ କହିଲୁ ସବୁ ଆଇଟମ୍ ରଖିବୁ ଗ୍ରାହକ କ ଭଲ ହେବେ କଷ୍ଟମର ବହୁତ ରହିବେ।
ହଁ।
ଭଲ ଜିନିଷ ରଖିଲେ ଆଉ ଭଲ ଶୁଣୁ ଭଲ ଜିନିଷ ରଖିବୁ ଆଉ ଭଲ ରେଟରେ ବି ସେମାନଙ୍କୁ ଦବୁ। ଆଉ ମେନ୍ ହଉ ଚି ବିଜ୍ନେସ୍ର ଗୁଡ୍ ୱିଲ୍। ମାନେ ତୋ ଦୋକାନ ର ଯେ ତେ ସୁନାମ ରହିବ ସେତେ ସେମାନେ ଆସିବେ ହେଲା।
ହଁ ଆଉ ଦୋକାନ ସବୁ ଜିନିଷ ରଖେଇବା ଆଉ।
ହୁଁ। ତୁ ତ କମର୍ସ ପଢୁଥିଲୁ ତୁ ତ ସେଇ ହିସାବରେ ଜାଣି ପାରିବୁ ବିଜ୍ନେସ୍ କେମିତି କଣ କରନ୍ତି, ହେଲା ହୁଁ ଛୋଟରୁ ବଡ ହୁଅନ୍ତି ହେଲା। ସେଇଟା ଗ୍ରୋସ୍ ରୀ ଆଗ କର। ଗ୍ରୋସରୀ କରିସାରିଲା ପରେ ଦେଖିକି ଆଉ କଣ କରିବୁ ବିଜନେସ ଆଉ।
ହଁ ଆଉ।
ହୁଁ।
ଆଉ କଣ କହ? ହଉ ତୁ ରୋଷେଇ ରୋଷେ ରୋଷେଇ କର ମୁଁ ରଖୁଚି ଆଉ।
ହଉ ହଉ। ହଉ ତୁ ର ରଖ ରଖ ରଖ। ଆସିବୁ ଆମ ଦେଇ ବାହାଘରକୁ ଆସିବୁ ହେଲା।
ହଁ- ହଁ।
ହଁ ଆଉ ଯେତେବେଳେ ଯାହା କାମ କହିବି ଟିକେ ହେଲ୍ପ କରିଦବୁ ଆଉ।
ହଁ- ହଁ -ହଁ।
ଉଁ- ଉଁ।
ଆଉ ମୁଁ ରଖୁଛି ଆଉ ତୁ ରୋଷେଇ ଷ୍ଟାର୍ଟ କର ଆଉ।
ହଉ ହଉ ହଉ ରଖୁଚି।
ହଁ ହଁ ହଉ ରଖୁଛି ହଉ ହଉ ରଖୁଚି ଆଁ।
ତୋ ଇଛା।